ନମସ୍କାୟ।
ନମସ୍କାର ବନ୍ଧୁ କେମିତି ଅଛନ୍ତି?
ଅ-ଅ ଏବେ ବହୁତ ଭଲ ଅଛି। ଆପଣ କେମିତି କଣ ଅଛନ୍ତି?
ବନ୍ଧୁ ମୁଁ ବି ବହୁତ ଭଲରେ ଅଛି।
ହଁ, ଭଲରେ ଅଛନ୍ତି। ଆଉ ଆପଣଙ୍କ ଏଇ ଯୋଉ ଆପଣ ଢଙ୍ଗରଙ୍ଗରେ ଆପଣ ଯୋଉ ବାର୍ତା କରୁଛନ୍ତି। ଆପଣଙ୍କୁ ଆପଣ ମୁହଁଙ୍କୁ ପସନ୍ଦ କରୁଛି। ଆଉ ଆପଣଙ୍କର ଆପଣଙ୍କ ଦିନ ଟା ଆଜି କେମିତି କଣ କଟିଛି?
ବନ୍ଧୁ ଆଜି ମୋର ଦିନଟି ବହୁତ ଭଲରେ କଟିଛି। କାହିଁକିନା ଆଜି ସକାଳ ହବା ମାତ୍ରେ? ମୁଁ ବହୁତ ବହୁତ ଭଲ ଭଲ ଖାଦ୍ୟ ମଧ୍ୟ ଖାଇଛି। ଏପର୍ଯ୍ୟନ୍ତ ମାନେ ସନ୍ଧ୍ୟା ପର୍ଯ୍ୟନ୍ତ ବି ମଧ୍ୟ ମତେ ଭର ମାଙ୍କ ହାତ ରନ୍ଧା ସବୁଠାରୁ ସ୍ଵାଦିଷ୍ଟ ଖାଦ୍ୟ ଖାଇଛି ଭଲସେ। ମାନେ ପରିବେଶ ଟାକୁ ଉପଭୋଗ କରିଛି। ଆଜି ଟିକେ ବର୍ଷା ହେଇଛି ଆମ ଏପଟ ସାଇଡରେ ଟିକେ ବର୍ଷା ହେଲା ପରେ ଟିକେ ଏ ଗରମ ରୁ ରକ୍ଷା ମିଳିଛି ଥଣ୍ଡା ପକେଇଛି। ସେ ଥଣ୍ଡା ପକେଇଛି, ଟିକେ ପରିବେଶ ଟା ଥଣ୍ଡା ଲାଗୁଛି, ମନଟା ବି ଭଲ ଲାଗୁଛି, ବହୁତ ଗରମ ହେଲେ ଭଲ ଲାଗେନି। ଆଉ ବନ୍ଧୁ ଆପଣଙ୍କ ଆଡେ ଆଜି ବର୍ଷା ହେଇଛି।
ବନ୍ଧୁ ଆମ ଆଡେ ତ ଆଜି ପ୍ରାୟତଃ ବର୍ଷା ସେମିତି କିଛି ଦେଖା ଦେଇନାହିଁ। ପ୍ରାୟତଃ ଆମ ଘରରୁ ପାଞ୍ଚ କିଲୋମିଟର ଦୂରରେ ବହୁ ମାତ୍ରାରେ ବର୍ଷା ହେଉଛି। ବର୍ଷା ହେବା ଦ୍ଵାରା ସେ ପବନ ବାଜିକି ଆମ ଆଡେ ଆମେ ଖେଳୁ ଥିବା ସମୟରେ ବହୁତ ଥଣ୍ଡା ବି ମଧ୍ୟ ଆମକୁ ଦିଏ ଯୋଗ ଦିଆଇଛି। ସେଥିଲାଗି ବହୁତ ଆମ ଗାଁରେ ଏବେ ଥଣ୍ଡା ବି ମଧ୍ୟ ପଡିଯାଇଛି, ପାଖ ଆଖ ଗାଁରେ ପ୍ରାୟତଃ ତ ବହୁ ମାତ୍ରାରେ ବର୍ଷା ହୋଇଛି।
ଆମ ଗାଁରେ ତ ପ୍ରାୟ ଏତେ ମାତ୍ରାରେ ବର୍ଷା ବି ମଧ୍ୟ ନାହିଁ। ଆଉ ଏଇ ସବୁ ବିଷୟ ଚାଲିଛି, ଆଉ ବନ୍ଧୁ ଆପଣଙ୍କୁ। ଆପଣଙ୍କ ଛୋଟବେଳେ ଏ ସବୁ ଯଉ ଖେଳ ଥାଏ। ଯେପରିକି ମେରିଆ, ମେରିଆ ଏବଂ କୀର୍ତିକିତି ଏବଂ ଲୁଚୁକାଳି। ଆଉ ଏଇ ସବୁ ଖେଳ ଆପଣଙ୍କୁ କେମତି କଣ ଲାଗେ?
ମତେ ତ ଛୋଟବେଳ ସେ ସମୟ ସେ ପିଲାବଳର ସାଙ୍ଗସାଥି। ସେ ଖେଳ ବହୁତ ବଢିଆ ଲାଗେ। ସବୁଠାରୁ ତ ମତେ ବେଶୀ ଲୁଚକାଳି ଆଉ ବହୁତ ଚୋରି ଆଉ କିତିିକିତି ଖେଳ ଟା ବି ବହୁତ ବଢିଆ ଲାଗେ। କାରଣ ସେ ସାଙ୍ଗସଥି ଥିର ସେ ଯୋଉ ମଜା ଆଉ ବଡ ହେଲା ପରେ ସେ ସାଙ୍ଗସାଥି ସହିତ ମିଶିଲେ ମଧ୍ୟ ସେ ମଜା ଆମକୁ ମିଳୁନାହିଁ। ଛୋଟବେଳେ ଯୋଉ ସେଇ ଲୁଚକାଳି ଆ ବଡ ବୋଉ ଘରେ ଜେଜେମା ଘରେ ବସିକି ଲୁଚିବା ବାରି ପଟେ ସେ ସାଙ୍ଗ ନ ଖୋଜି ପାଇବା ତାପରେ ଗଦା ତଳେ ଏମିତି ସବୁ ପଶିକି ଲୁଚି ରହିବାର ମଜା ଭାଇ ଏତେ ଏବେ ମିଳୁନି ସାଙ୍ଗ। ଆଗ ସେ ଯୋଉ ଶାନ୍ତି ଥିଲା ସେ ଯୋଉ ଆମ୍ବ ଚୋରି କରିବା ଖରାବେଳେ ଆମ୍ବ ତୋଟାରୁ ଆମ୍ବ ଚୋରି କରିବା। ତିନି ଦିନ ଖରାବେଳ ସମୟରେ ସାଙ୍ଗସାଥି ମିଶିକି ବାପା ମା କହିବେ ଏବେ ବାଇଆ ଧର ଆସିବ କୁଆଡେ ଯାଆନି ଶୋଇପଡ ବାପ ବାପା ମାଆଙ୍କ କଥା ନ ମାନି ଯିବା। ସାଙ୍ଗସାଥି ସହିତ ମିଳିମିଶି ସାଙ୍ଗସାଥି ସହିତ ମା ମାଡ଼ ଗୋଳ ହେବା ସେ ମଜା ସାଙ୍ଗ ଏବେ ମିଳୁନି। ସେ ଛୋଟବେଳର ସେ ମାଡ ଗୋଳ ମଧ୍ୟରେ ମଧ୍ୟ ଥିଲା ବହୁତ ଭଲ ପାଇବା। ଏବେ ମଧ୍ୟ କେଉଠି ମିଳୁନାହିଁ।
ପ୍ରାୟତଃ ଆମ ଗାଁରେ ଏ ବର୍ଷ ପ୍ରାୟତଃ ବହୁ ମାତ୍ରାରେ ଜାମୁକୋଳି ମଧ୍ୟ ବି ହେଇଛି। ଏବଂ ଖଜୁରି କୋଳି ମଧ୍ୟ ବି ହେଇଛି। ଆପଣଙ୍କୁ ସେ ଯେଉଁ ଜାମୁକୋଳି ଏବଂ ଖଜିରୀ କୋଳି ସବୁ ସେ ସବୁ କେମିତି କଣ ଲାଗେ?
ସାଙ୍ଗ ମତେ ଜାମୁ କୋଳି ଯେତିକି ଭଲ ଲାଗେ ନା, ଖଜୁରୀ କୋଳି ଟା ବହୁତ ଭଲ ଲାଗେ। ଖଜ ଜି କୋଳି କାରଣ ବାପା ମା ଆମେ ମିଶିକି ଗୋଟେ ବାଡି ନେଇକି ନହେଲେ ଆମ ସାଙ୍ଗମାନେ ମିଶିକି ଏନ୍ତି ଯାଇ ଟେକା ପକଉଥିଲୁ ସେ ଛୋଟ ବେଳେ ସେ ଖଜୁରୀ ଦି ଦିଟା ପଡୁଥିଲା। ଦିଚାରଟା ଲେଖେ ଏମିତି ପଡିବ। ତାକୁ ଗୋଟେଇ ସବୁ ସାଙ୍ଗ ଧୁଆ ଧୋଇ କରି, ବସିକି ସାଙ୍ଗମାନେ ଏଖାଟି ଖାଇବା। ଆଉ ଖଦ ବାକି ରହିଲେ କି ଯୋଉ ଜାମୁ କୋଳି। ଜାମୁ କୋଳି ଏତେ ଭଲ ନ ଲାଗିଲେ ବି ସାଙ୍ଗସାତ ତି ସହ ମିଳିମିଶି ଖାଇଲେ ବି ବହୁତ ଭଲ ଲାଗେ। ଆଉ ତୁମେ ସାଙ୍ଗ ତୁମ ଓପ ରିତୁ ଫି ତିରେ କେଉଁ ରିତୁ ସବୁଠାରୁ ଭଲ ଲାଗେ?
ଆଁ ତ ମତେ ଶୀତ ରିତୁ ବହୁତ ଭଲ ଲାଗେ। ଏବଂ ବର୍ଷା ରିତୁରେ ମତେ ବହୁତ୍ ବର୍ଷା ହେବା ଦ୍ଵାରା ଚାରିଆଡେ ମାଟି ସବୁ କାଦୁଅ ହେଇଯିବାରୁ ଏ ବର୍ଷା ଦିନ ଟା ଏତେ ମାତ୍ରାରେ ଭଲ ଲାଗେ ନା। ଏଵଂ ଖରା ଦିନ ପ୍ରାଏତଃ ଖରା ଦିନରୁ ବହୁ ମାତ୍ରାରେ ଖରା ହେବାରୁ ଘରୁ ମଧ୍ୟ ଯିବା ପାଇଁ କୁଆଡେ ଇଚ୍ଛା ହୁଏ ନା। ଏବଂ ସେ ଯୋଉ ଗରମରେ ଦେହର ଝାଳରେ ସବୁ ଚିପଚିପା ଲାଗିଥାଏ। ଏସବୁ ମତେ ଜମା ବହୁତ ଜମା ଭଲ ଲାଗେ ନା। ଆପଣଙ୍କୁ କେମିତି କଣ ଆପଣଙ୍କର ମନ ଅଛି ନା ପ୍ରାୟତଃ ଆ ଆପଣ ଯେଉଁ ଜାଗାରେ ଏବେ ରହୁଛନ୍ତି। ପ୍ରାୟତଃ ସେଇ ଜାଗାରେ ଆପଣ ଯୋଉ ନଈରେ ଏ ଆମର ବନିଚି ଗୋଟିଏ ଟାଏ ଧରିକି ରଖିକି ଆପଣ ଯେଉଁ କୌଣସି ଚୁନା ମାଛ ଯେପରିକି କରାଣ୍ଡି କଣ୍ଟିଆ ଚିଙ୍ଗୁଡି ଏଇ ଯୋଉ ଅଟା ଥୋପରେ ପକାଇକି ଆପଣ ବହୁ ମାତ୍ରାରେ ଧରନ୍ତି। ଇ ପ୍ରାୟତଃ ଉ ଗୋଡ ଅଧ କେଜିରୁ ଗୋଟେ କେଜି ପାଖାପାଖି। ଏସବୁ ଯୋଉ କରାଣ୍ଡି ଚିଙ୍ଗୁଡ଼ି ଯେପରିକି ଆମର କଣ୍ଟିଆ ଏସବୁ ମାଛ ଖାଇବାକୁ ଆପଣଙ୍କୁ କେମିତି କଣ ଲାଗେ?
ବହୁତ ଟେଷ୍ଟ ଲାଗେ। ଯେତିକି ଟେଷ୍ଟେ ବ ଯେତିକି ସ୍ଵାଦିଷ୍ଟ ଲାଗେନି ସେ ମାଛ ଖାଇବାରେ। ସେତିକି ସ୍ଵାଦିଷ୍ଟ ଲାଗେ ସେତିକି ଖୁସି ବି ଲାଗେ ତାକୁ ଧରିକି ଆଣିକି ଗୋଟେ ଏମ ଅଟା ବଞ୍ଚିକ ତିଆରି କରିବା, ସେ ବାଉଁଶ କାଟିକି, ସେ ସୁ ତା ଗୁନ୍ଥିକି ସୂତା ଲଗେଇକି ପଞ୍ଚି କଣ୍ଟା ଦୋକାନରୁ ଦୂରରୁ ଯାଇ ତିଆରି ଆଣିକି ତିଆରି କରିବା। ତିଆରି କରି ଅଟା ଗୁଳାରେ ଗୁନ୍ଥିକି ତାକୁ ବ ନଈ ତୁଠରେ ଘଣ୍ଟେ-ଘଣ୍ଟେ ଧରି ବସିକି ସେ ବଞ୍ଚିରେ ପକେଇବା। ଗୋଟିଏ-ଗୋଟିଏ ମାଛ ଧରିବା। ଦୀର୍ଘ ଦେଢ଼ ଘଣ୍ଟା କି ଦ୍ରି ଦି ଘଣ୍ଟା ସମୟ ଲାଗିଲେ ଅଧ କେଜି ଘଣ୍ଟେ ଯୋଉ ଗୋ ଅଧ କେଜି ପାଖାପାଖି ମାଛ ହୁଏ। ତାକୁ ଧରିକି ତାକୁ ବାଛିକି ତାକୁ ଭାଜିକି ଖାଇବାର ଯେତିକି ମଜା। ଆଜିକା ସମୟରେ ତାକୁ କିଣିକି ବଜାରୁ ଖାଇଲେ ଯେତିକି ଖୁସି ଲାଗୁନି, ସେତେବେଳ ସମୟରେ ମିଶିକି ସାଙ୍ଗସାଥୀ ଭାଇ ଭଉଣୀ ବସିକି, ସେ ନଈ ତୁଠରେ ବେ ବଞ୍ଚି ପକାଇ ତାକୁ ଆଣିକି ଭାଜିକି ଖାଇବାର ମଜା ପୁରା ଅଲଗା ପ୍ରକାର ଥିଲା, ପୁଣି ମାଙ୍କ ହାତ ତିଆରି। ସେ ଯୋଉ ମାଛ ବେସରା ଦିଆ ଭଜାକୁ ପଖାଳ ଭାତ ଖରାଦିନେ କି ଶାନ୍ତି। ଏବେ ସେ ଶାନ୍ତି ଟୋଟାଲି ମିଳୁନାହିଁ ବନ୍ଧୁ।
ଅ ଆପଣଙ୍କର ପ୍ରାୟତଃ ମନ ଥିବ, ଯେପରିକି ଆମେ ପଖାଳରେ ଖାଇଥାଉ। ପଖାଳରେ ବହୁତ ପ୍ରକାର ଆଇଟମ ଖାଇଥାଉ। ଆଇଟମ ମଧ୍ୟରୁ ଯୋଉ ଆଳୁ ଚକୁଡ଼ା ଟି ଆମର ଅନ୍ୟତମ ଥାଏ। ଆଳୁ ଚକୁଡ଼ାରେ ପ୍ରାୟେତଃ ଆମର ଯେପରିକି ଛୋଟ ଭାତ ଏବଂ ବଡ଼ ଭାତ କରିକି, ମୋର ପ୍ରାୟତଃ ଛୋଟ ବଡ଼ ଭାଇ ମାନେ ଭାଇ ଭଉଣୀ ଭଉଣୀ ମାନେ ସବୁ ଖାଆନ୍ତି। ଦେଖ ମତେ ଦେଖାଇକି ଖଆନ୍ତି ମଧ୍ୟ ଦେଖେ, ଏଇଟା ହଉଛି ଛୋଟ ଭାତ ଭାତ ଏବଂ ଏଇଟା ବଡ଼ ଭାତ ଆପଣ ସେ ବ ଏଇ ଯୋଉ ଛୋଟ ଭାତ ବଡ଼ ଭାତ କରି ଆପଣ ଖାଇଛନ୍ତି କି ନାହିଁ ସେଇ ବିଷୟରେ ଟିକେ ବର୍ଣ୍ଣନା
ହଁ ବନ୍ଧୁ ବହୁତ ଟାଇମ ଖାଇନି କିନ୍ତୁ ବହୁତ କମ ସ ସମୟ ଖାଇଛି। କାରଣ ନା ଯେତେବେଳେ କିଛି ମାଙ୍କର କାମ ଥିବ ମା କେତେବେଳେ ରୋଷେଇ କରିପାରୁନଥିବେ। ଖାଲି ଭାତରେ ଆଳୁ ସିଝେଇକି ଥୋଇ ଦେଇଥିବେ। ସେତେବେଳେ ମୋର ସ୍କୁଲ ଟାଇମ୍ ମଧ୍ୟ ଡେରି ହେଇଯାଇଥିବ ସ୍କୁଲ ସମୟ ଯିବା ପାଇଁ। ବହୁତ ଅଳ୍ପ ସମୟ ମଧ୍ୟରେ ମା ମତେ କହିବେ ଆ ବା ମାରେ ଆସେ ଏହାୟକୁ ମାନେ ନଗେଇଖଆକୁ କରିଦେଇକି ମା ଛୋଟ ଭାତ ଚକଡ଼ି ଦେବେ ବଡ଼ ଭାତ। ଆ ମା ମୁଁ ଖୋଇଦେବି ଜଲଦି ସରିଯିବ ତ ସେତେବେଳେ ମାଆଙ୍କ ହାତ ତିଆରି ସେ ଯୋଉ ମାଙ୍କର କଥାରେ ସେ ଯେଉ ଭାତର ମଜା। ସେ ଛୋଟ ବେଳର ସ୍ମୃତି ସବୁ ବିଭିନ୍ନ ଅଲଗା ପ୍ରକାର ଥିଲା ସ୍କୁଲ ସମୟରେ ଯାହା ଆଶା ବନ୍ଧୁ ମୁଁ ସେତେବେଳେ ସେ ଛୋଟ ଭାତ ବଡ଼ ଭାତ। ଅ କରି ମାଆ ଖୁଆଇଥିଲେ ସେତିକି ଖା ଖାଇଥିଲି।
ଆଜ୍ଞା ଆପଣଙ୍କ ଗାଁରେ ପ୍ରାୟତଃ ଏ ବର୍ଷ ହେଇଥିବ ପପ୍ରାୟତଃ ତାଳ ହଁ ତାଳସଜ। ତାଳସଜ ଆପଣଙ୍କୁ ମତେ ତ ତାଳସଜ ଖାଇବା ପାଇଁ ବହୁତ ଭଲ ଲାଗେ। ତାଳ ଶଜ ର ମହତ୍ଵ ବି ବହୁତ ଥାଏ ଆମର ଏକର ଏରିଆ ରେ। ଏବଂ ତାଳ ଗଛ ତଳେ ଯେଉଁ ତାଳ ପାଚିକି ପଡିଥାଏ ସେ ସବୁ ପାଚି ସାଇିଲା ପରେ ମାଟି ତଳେ ପୋତି ହେଇଯିବା ସମୟ ପରେ ତାଳ ମୁନ ହେଇଥାଏ ଯେପରିକି ତାଳ ମୁନ ଭିତରୁ ବହୁତ ଧଳା ଧଳା ବାହାରିଥାଏ ତାଳ ମୁନ ତାକୁ କୁହନ୍ତି। ସିଏ ବହୁତ ଟେଷ୍ଟ ତାକୁ ଖାଇଲା ପରେ ଆପଣଙ୍କ ଦେହରେ ଯୋଉ ଭିଟାମିିନ ସବୁ ହୋଇଥାଏ ଯେପ ବହୁତ ଭଲ ଭଲ ଆପଣ ତାଳସଜ ଖାଇବେ ମାନେ ଖରା ଦିନରେ ଆପଣଙ୍କୁ ଯେପରି ବହୁତ ଭଲ ଟେଷ୍ଟ ଲାଗେ ଯେପରିକି ଆପଣ କିଏ ଗୋଟେ ମାନେ ବହୁତ ଭଲ ଜିନିଷ ଖାଇଲେ କି ଆପଣଙ୍କୁ ତାଳ ସଜ ଏବଂ ତାଳ ମୁନ କେମିତି କଣ ଲାଗେ?
ସାଙ୍ଗ ମୋତେ ତାଳ ସଜଟା ବହୁତ ଭଲ ଲାଗେ ତାଳ ମୁନ ଅପେକ୍ଷା କାରଣ ତାଳ ମୁନ ଟା ପ୍ରାୟ ସେପ୍ଟେମ୍ବର ଅକ୍ଟୋବର ବେଳକୁ ବାହାରେ। କିନ୍ତୁ ତାଳ ସଜ ଟା ଖରା ଦିନେ ବାହାରେ ତାକୁ ଖାଇଲା ମାତ୍ରେ ଟିକେ ଯେମିତି ଥଣ୍ଡା ର କ୍ଷା ପାଇଲା ଭଳିଆ ଲାଗେ। ଆଉ ବେଶ ତ ତାକୁ ଫ୍ରିଜ ରେ ଟିକେ ଥଣ୍ଡା ହେଇ ସାରିଲା ପରେ ତାକୁ ର ରଖି ଖାଇଲେ ବହୁତ ଟେଷ୍ଟ ଲାଗେ ଆଉ ପ୍ରାୟତଃ ସାଙ୍ଗ ଆଜି ଏବେକା ସମୟରେ ପ୍ରାୟ ମିଳୁନାହିଁ ମାନେ ଗାଁ ରେ ମିଳୁଚି। କିନ୍ତୁ ଯେହେତୁ ଗୋଟେ ମାନେ ପାରି ହଉନାହିଁ ଆଉ ତ ମତେ ଜାରୁ ମୁଁ ବଜାରରୁ କିଣିକି ତାଳସଜ ଖାଇଥିଲି। ଆଉ ବହୁତ କମ ଏଇ ବର୍ଷ ମୁଁ ବହୁତ କମ ତାଳସଜ ଖାଇଚି। କିନ୍ତୁ ଆର ବର୍ଷ ଆମ ଗାଁ କୁ ଗାଁରେ ପରା ହଉଥିଲା। ସାଙ୍ଗସାଥି ମିଶିକି ସବୁ ଗୋଟେ ଏ ଡାକିଥିଲେ ପାରିବା ପାଇଁ ତ ମିଶିକି ପାରୁଥିଲେ। ତ ପାରିକି ସେତେବେଳେ ଖାଇଥିଲୁ ନା ବହୁତ ଖାଇଥିଲି ଏଥରିକ କିଣିକି ଏମିତି ଟାଇମ୍ ବି ହେଇନି। ତ କିଣିକି ଯେତିକି ଖାଇଚି ଆଉ।
ଆଜ୍ଞା। ବନ୍ଧୁ ଆପଣ ଏ ବର୍ଷ ପ୍ରାୟତଃ ବହୁତ ମାତ୍ରାରେ ବେଲ ଗଛରେ ବେଲ ବି ମଧ୍ୟ ହୋଇଚି। ଆଉ ବି ଆପଣଙ୍କ ଘରେ ତ ପ୍ରାୟ ଅ ପଣା ସଂକ୍ରାନ୍ତି ଗୋଟେ ଓଡିଆ ପର୍ବର ବହୁତ ବଡ ପର୍ବ। ଯେପରିକି ପଣା ସଂକ୍ରାନ୍ତି, ପଣା ସଂକ୍ରାନ୍ତି ଠାରୁ ପ୍ରାୟତଃ ଆମ ଘରୁ ରେ ଘରେ ଦଶରୁ ପନ୍ଦର ଥର ପ୍ରାୟତଃ ପଣା ହୋଇସାରିଚି। ଯେପରିକି ଆମ ବାଡିରେ ବହୁତ ମାତ୍ରାରେ ବେଲ ବି ମଧ୍ୟ ହୋଇଚି। ବେଲ ପାଚିଲା ବେଲରେ ଚିନି ଯେପରିକି କଦଳୀ ଦିଦୁ ଛେନା ଗୋଲମରିଚ ଏ ଗୁଣ୍ଡ ପକାଇକି ଏଇ ଯୋଉ ପଣା ପିଇବ ପିଇଲେ ଆପଣଙ୍କ ବହୁତ ଭଲ ସ୍ଵାଦ ବି ଲାଗେ। ଆମ ଘରେ ମୋର ବାପା ମା ମାନେ ସେ ସବୁ ଜିନିଷ ସବୁ ବହୁତ ଦିନ ସକାଳୁ ଉଠି ମଧ୍ୟ ବେଲପଣା କରି ପିଅନ୍ତି। ଏବଂ ବହୁତ ଦିନ ମଧ୍ୟ ଅ ପଣା ଆମ ଘରେ ହୋଇଥାଏ। ପଣା ଆପଣଙ୍କୁ କେମତି କଣ ଲାଗେ? ଆପଣଙ୍କ ଏରିଆରେ ବେଲ ବି ମଧ୍ୟ କେତେ ବହୁ ବହୁତ ଗଛରେ ହୁଏ କି ବହୁ ମାତ୍ରାରେ ଫଳେ କିି ନାହିଁ ଆଉ ଆ ଆରେ କେମିତି କଣ ପଣା ପିଅନ୍ତି ନ ପିଅନ୍ତି ସେଇ ବିଷୟରେ ଟିକେ କହିବେ।
ହଁ ଓଡ଼ିଆରେ ତ ପଣା ସଂକ୍ରାନ୍ତି ଏକ ପର୍ବ। ଟାଇପ୍ ର ପର୍ବ। ତ ବାପା ଆମର ଯେତେବେଳେ ପଣା ସଂକ୍ରାନ୍ତି ପାଖେଇ ଆସେ ବାପା ମା ଯାହା ବିି ହେଲେ ଆ ଆମ ବାଡିରେ ଯୋଉ ପଣା ହେଇଥାଏ ଯୋଉ ବେଲ ହେଇଥାଏ କିଛି ପାରିକି ଆଣନ୍ତି। ନଚେତ୍ ଆମ ଦାଦା ଘର ନଚେତ୍ ଏ ପାଖେରେ କିଛି କାହାର ପଣା ର ଯୋଉ ବେଲ ଗଛ ଥିଲେ ଆଣିକି ତାକୁ ଆମର ପଣା ତିଆରି କରେ, ସେ ଯୋଉ ପଣାରେ ମା ବନେଇଥିବେ ଛେନା କଦଳୀ ବିଭିନ୍ନ ପ୍ରକାର ଫଳ ସବୁ ମା ମିଶେଇକି ତାଙ୍କ ହାତ ତିଆରିରେ ତିଆରି କରନ୍ତି ପଣା ତା ଧେରେ ଟିକେ ଗୋଲମରିଚ ମାରିଦେଲେ କି ସ୍ଵାଦିଷ୍ଟ। ହୁଁ ସେ ଯୋଉ ବେଲପଣା
ବନ୍ଧୁ ମୋର ଟିକେ ଏବେ କାମ ଅଛି ମୁଁ ରଖୁଚି।
ଆଜ୍ଞା ବନ୍ଧୁ ଜୟ ଜଗନ୍ନାଥ।